ହାଲୋ ହଁ ଜିବନ। ଶୁଭ ସକାଳ ଶୁଭ ସକାଳ।
ଶୁଭ ଶୁଭ ସକାଳ ଶୁଭ ସକାଳ ଆଉ ସକାଳୁ କଣ ଖାଦ୍ୟ ତମେ ସକାଳୁ କଣ ଖାଦ୍ୟ ଗ୍ରହଣ କରିଛ।
କିଛି ଖିଆ ହେଇନି ଏମିତି ବସିଛୁ। ଆଉ ଆଉ ତମେ ତମେ କଣ ଖାଇଛ କୁହ?
ଆମେ ସକାଳୁ ଉଠିଲୁ ଟିକେ ଦୌଡା ଦୌଡି କରି ଆସିିକି। ଏ ଇଟଲି। ଇଟିଲ୍ ତରକାରୀ ଆମର ବନ୍ଧ ଉପରେ ଗୋଟେ ମାର୍କେଟ କମ୍ପ୍ଲେକ୍ସ ଅଛି। ମୁନା ଦୋକାନ ତାଙ୍କ ଠାରୁ ଇଟିଲ ତରକାରି ଖାଇଛୁ ଆଉ ଆଉ। ତମେ କଣ ଟିକେ ଖାଅ ଟିକେ କୁହ।
କମ । ଖାଇନୁ ଏବେ ଖାଇବୁ ଗଲେ। ଆମେ ବି ଭାବୁଛୁ ଖାଇଦବୁ। ଲବୁ ଶୁଣିଛୁ ତମ ବନ୍ଧ ଉପରେ ଆମେ ଭାବୁଛୁ ତମ ବନ୍ଧ ଉପରେ ମୁନା ଦୋକାନ ମୁନା ଭଲ ବରା କରେ ଖାଦ୍ୟ ସାମଗ୍ରୀ ଭଲ। ଆଉ ଯଦି ସେପଟକୁ ଯାଆନ୍ତେ। କଣ କହୁଛ।
ନାଇଁ କିଛି ସମୟ ପୂର୍ବରୁ ତମର ନେଟ୍ ଟିକେ ଷ୍ଟିଲ୍ ହେଇଥିଲା ତ। ଟିକେ ଷ୍ଟିଲ୍ ହେଇଥିଲା। କଣ ନେଟ୍ ଟିକେ ତମ ଷ୍ଟିଲି ହଉଛି।
ଆଉ କୁଆଡେ ବୁଲିବା ପାଇଁ କୁଆଡେ ଯିବା
ହୁଁ ଆ ବୁଲିବାକୁ ମୁଁ ଭାବୁଛି ଆମେ ଯଦି ଟିକେ କପିଳାସ। ନହେଲେ ଆମେ ସେ ଯୋଉ ଗୁମ୍ଫା ଆଡେ ଗଲେ ଭଲ ହୁଅନ୍ତା।
ସାଙ୍ଗ ପିଲା ସବୁ ଠିକ କଲେ ପୁରୀ ଯାଆନ୍ତେ।
ହୁଁ ମୁଁ ଭାବୁଛି ଦୁଇ ଚାରିଟି ସାଙ୍ଗ ପିଲା। ଠିକ କରିବି ବୋଲି। ଆଉ କିଛି ମୁଁ ପଚାରିବି ତମକୁ।
ପଚାର।
ଆଉ ତମେ ତମର ସକାଳୁ କଣ ଖାଉଛ ଆଉ। ଗାଧୁଆବେଳେ କଣ ଖାଉଛ ଟିକେ ତମର ରୁଟି ତିନିଟା ଟିକେ କହିବ ତମ ଦେହ ଟା ଏତେ ଭଲ ରହୁଛି ନା। ହାଲୋ।
ହଁ
ଟିକେ ତମ ରୁଟିନ ଟା କହିଲେ ମତେ ଭଲ ଲାଗନ୍ତା।
ସକାଳୁ ଭରପେଟେ ଯାହା ଖାଇବା କଥା ଖାଇବ। ମାନେ ଅଖାଦ୍ୟ ନୁହଁ ଖାଦ୍ୟ।
ହୁଁ ଆଜ୍ଞା।
ତାପରେ ମଧ୍ୟାହ୍ନରେ ତାଠୁ ଟିକେ କମ୍ ରାତି ରାତିରେ ସବୁଠୁ କମ୍।
ଓହୋ କଣ କଣ ତଥାପି ତମେ କଣ କଣ ପରିବା ପତ୍ର କଣ ଖାଉଛ। ଟିକେ ସେ ବିଷୟରେ ଟିକେ ଆଲୋଚନା କଲେ ଭଲ ହୁଅନ୍ତା।
ଯାହା ସବୁଜ ପରିବା ପନିପରିବା ସବୁ
ହୁଁ ହୁଁ।
ଆମେ ପଢୁଥିଲୁ ଆମେ ପଢୁଥିଲୁ ଜୀବନ ଏଠି ଆଞ୍ଚଳିକ ହାଇସ୍କୁଲରେ ମନେ ଅଛି?
ଆଜ୍ଞା ମନେଅଛି।
ଜଣେ ସାଥ ଲେଚର ରିଟାୟାର କରିଛନ୍ତି ତିରିଶ ତାରିଖରେ
ହ ତାଙ୍କ ନାଁ ଗଗନ ଚନ୍ଦ
ଗଗନ ଚନ୍ଦ ଗଗନ ଚନ୍ଦ୍ର ବାରିକ।
ବାରିକ।
ହଁ ଆଉ କା-କାଲି ଜଣେ କାଲି ବି ଜଣେ ଆମ ସିନିୟର ଭାଇ ଭେଟ ହେଇଥିଲେ ସେ କହୁଥିଲେ ସାମ୍ କାଲି ଆମର ଜଣେ ସିନିୟର୍ ଭାଇ ଭେଟ ହେଇଥିଲେ ସେ କହୁଥିଲେ କି, ସେ ତିରିଶ ତାରିଖକୁ କିଛି ପ୍ରୋଗ୍ରାମ୍ ହଉଛି ଯଦି ଆମ ଆମ ବ୍ୟାଚ ସାଙ୍ଗ ପିଲାମାନେ କିଛି ଯୋଗ ଦିଅନ୍ତି ତାହେଲେ ଭଲ ହୁଅନ୍ତା।
ନିଶ୍ଚୟ। ମୁଁ ତ ଯୋଗଦେବି କାରଣ ସିଏ ମତେ ଦୁଇ ବର୍ଷ ଟିଉସନ କରିଚନ୍ତି। ଆଉ ତମ ପରିବାର ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତଙ୍କ ଦେହ ଭଲ ଅଛି। ଆଉ ତମ ପରିବାର? ସମସ୍ତଙ୍କ ଦେହ ଭଲ ଅଛି ତ?
ନାଇଁ ଏଇ ଭାଇ ଦେହ ଟିକେ ଖରାପ ହେଇଥିଲା ମଝିରେ ଆଉ ତାକୁ ମେଡିକାଲ ନେଇଥେଲି ତାର କଣ ରକ୍ତ କମି ଯାଇଥିଲା ମୋ ଭାଇର ସେ ଖିଆପିଆ କରି କରୁନି ସେ ପୁରା ଝଡିଗଲାଣି। ଜାଣିଚ ନା ନାଇଁ? ହ୍ୟାଲୋ ହୁଁ। ଯାଇଥିଲି ତାକୁ ଟିକେ ରକ୍ତ ଦେଇକି ଆଇଚି ପନ୍ଦର ଦିନ ତଳେ ଆଉ। ଆଉ ବୋଉ ଦେହ କଣ ବହୁତ ଏବେ ତା ଆଣ୍ଠୁ ଟା କଣ ବିନ୍ଧୁଛି ଯେ ତାକୁ ଦେଖେଇବି ଆଉ। ଏମତି ଏମତି ଦିନ ଯାଉଚି ଆଉ, ମେଡିକାଲ ରେ ଆଉ, ବହୁତ ପଇସା ଖର୍ଚ୍ଚ ହେଇଗଲାଣି।
ତ ତମର ତମର ପରିବାର ଦେହ ଭଲ ରହୁଛି ବୋଧେ, ତମେ ଏଇ ଯୋଉ ଖାଇବା ପିଇବା ଠିକ ରହୁଛି ସେଇ ନାଇଁ ଦେହଟା ଭଲ ରହୁଥିବ ଆଉ।
ନା ସେମିତି ସବୁବେଳେ ଭଲ ନୁହଁ, ସେମିତି ବେଳେ ବେଳେ ଆମର ବି ଅସୁବିଧା ରହୁଛି।
ଉଁ ହୁଁ। ହଁ ଭଲ ତଥାପି ତମେ ବୋଧେ ଯୋଉ ଏକ୍ସରସାଇଜ ଫେକ୍ସରସାଇଜ କରୁଥିବ।
ହଁ।
ଆଡେ ବି ତମର ଗାଁ ଏରିଆଟା ଗାଁ ଏ ଏରିଆ ନା ତମର ସେ ଟିକେ, ଅଧିକା ଗଛ ଅଛି ଆମେ ଟିକେ ଇଆଡେ ସହର ଏରିଆ
ଆ ତମ ଗ୍ରାଉଣ୍ଡରେ ଖେଳ ହୁଏ ଗ୍ରାଉଣ୍ଡ କୁ ଖେଳିବା ପାଇଁ ଯାଉଛୁ ତ
ହଁ ହଁ ଯାଉଚି ମୁଁ ଏଇ ଛଅଟା ବଲରେ ଛଅଟା ଛକା ଖାଇକି ଆଉଚି। ଜାଣିଛ ନା ନାଇଁ?
ହଁ। ତ ସେଥିରେ ଖେଳରେ ହାର ଜିତ୍ ଅଛି। ସମସ୍ତେ ଯଦି କହିବେ ଆମେ ମାରିବୁନୁ, ସମସ୍ତେ କହିବେ ଆମେ ମାଡ ଖାଇବୁନୁ ସେମି କଣ ଖେଳରେ ଜଣେ ଜିତିଲେ ଜଣେ
ନାଇଁ ନାଇଁ ମତେ ଯିଏ ମାଇଲା ସିଏ ତା ଛୁଆ ବେଳୁ ଖେଳୁଚି। ଆଉ ମୁଁ ଏଇ ଦି ମାସ ହେଲାଣି ଖେଳୁଛି ନା। ଆଉ ସିଏ ଛୁଆ ବେଳୁ ଖେଳୁଛି ସିଏ ଟିକେ ଭଲ ଖେଳିବ ଯାହା ବିି ହେଲେ।
ହଁ ଅଭ୍ୟାସ କମ ଅଛି ତ ଅଭ୍ୟାସ ବହୁତ କରିବା ପାଇଁ ପଡିବ।
ହୁଁ। ଆଉ ଭାବୁଛି ତମେ କୁଆଡେ କୁଆଡେ ସବୁ ଏଇ ରଜରେ ବୁଲିବାକୁ ଯାଇଥିଲ ଟିକେ କହିଲେ ଭଲ ଲାଗନ୍ତା।
। ଆମେ ମୁଁ ମୋ ମାମୁଁ ସହ ଯାଇଥିଲି କୋଲକାତା ଯାଇଥିଲି। ।
ହୁଁ।
ସେଠୁ ଆମେ ଦକ୍ଷଣେଶ୍ୱର କାଳୀ ମନ୍ଦିର ଗଲୁ। ତାପରେ କାଳିଘାଟ କାଳୀ ମନ୍ଦିର ଗଲୁ। ଆମେ ମାମୁଁଙ୍କର ମୋର ସାଙ୍ଗ ହେଇକି ଦକ୍ଷିଣେଶ୍ୱର କାଳୀ ମନ୍ଦିର ଗଲୁ। ତା ତାପରେ ଗଲୁ ଏଠି ଗଲୁ କାଳିଘାଟ କାଳୀ ମନ୍ଦିର ଗଲୁ। ତାପରେ ଭିକ୍ଟୋରିଆ ମେମୋରିଆଲ ବି ଯାଇଥିଲୁ। ଆଉ ତାପରେ ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ତାଙ୍କ ଆଶ୍ରମକୁ ବି ଯାଇଥିଲୁ। ଯୋଉଁଠି ସାଧନା କରିଥିଲେ ଏଠିକି ଯାଇଥିଲୁ। ବହୁତ ବଢ଼ିଆ ଜାଗା ସବୁଠୁ ମୋତେ ଅଧିକା ଭଲ ଲାଗିଲା ସେଇ ସ୍ଵାମୀ ରାମକୃଷ୍ଣ ପରମହଂସଙ୍କ ଯୋଉଠି ତାଙ୍କ ମଠ ଥିଲା ସେଠି। ଯୋଉଠି ତାଙ୍କ ଆଶ୍ରମ ବହୁତ ଶାନ୍ତ ଜାଗା ବହୁତ ମାନେ ବହୁତ ଶାନ୍ତି ପ୍ରିୟ ଜାଗା ଟା ଗଙ୍ଗା ନଦୀ ଉପରେ ବୋଟରେ ଏ ଏ ପାରି ହେଇ ସେପଟକୁ ତାଙ୍କ ଆଶ୍ରମ ଆଉ ସେ ଯୋଉଠି ଅଭ୍ୟାସ କରୁଥିଲେ ସେଠି ଦିପଟ ଦିପଟ ଗଲୁ ସେଇଠୁ ବହୁତ ବଢିଆ ଜାଗା ଥିଲା।
ହୁଁ ହୁଁ।
ପୁରା ମାମୁଁ ଙ୍କ ପରିବାର ପୁରା ଯାଇଥିଲୁ। ପୁରା ସମସ୍ତେ ପରିବାର ସମସ୍ତେ ଯାଇଥିଲୁ ସେଠୁ ଗୋଟେ ଫ୍ୟାମିଲି ପରିବାର ସାଙ୍ଗରେ ଯାଇଥିଲୁ ଭଲ ଲାଗିଲା ବହୁତ, ମଜା ଲାଗିଲା। ।
କଣ ବସ୍ କରି ଯାଇଥିଲ ନା ଏଇ କାର ଫାରରେ ଯାଇଥିଲ?
ନା ସେପଟେ କଲିକତା ରେ ମେଟ୍ରୋ ଚାଲିଛି ନା ସବୁ ମେଟ୍ରୋ ରେ ହିଁ ଯାଇଥିଲୁ।
ଓହୋ ଟିକେ ଡେଭଲପ୍ ଅଛି କି ଆମ ଓଡିଶା ଠାରୁ? ଓହୋ ନା ହୁଁ
ବହୁତ କୋଲକାତା ବହୁତ ବହୁତ ବଢିଆ ଜାଗା। କାଳୀ ମନ୍ଦିର ଯୋଉ କାଳୀ ମନ୍ଦିରରେ ବହୁତ ମାନେ ବହୁତ ବଢିଆ ଲାଗିଲା।
ଆଉ କିଛି ମେଡିଟେସନ ଲୋକ ମିଳିଲେ କି? ମେଡିଟେସନ କରୁଥିବେ? ସେମିତି କିଛି ଲୋକ ମିିଳିଲେ ଯେମତି ରାମକୃଷ୍ଣ ପରମଂହସ କଣ ମେଡିସିନ ମେଡିଟେସନ କରନ୍ତି। ସେମତି କିଛି ଲୋକ ଦେଖାହେଲେ କି?
ନା ଯୋଗ ଅଭ୍ୟାସ କରିଥିବା ଲୋକ ବହୁତ ଦେଖା ହେଲେନି ତଥାପି କିଛି ଲୋକ ଦେଖା ହେଇଛନ୍ତି।
ଉଁ ହୁଁ ନାଇଁ ବହୁତ ମେଡିଟେସନ ବହୁତ ପାୱାର ଅଛି ମୁଁ ଶୁଣିଛି କୁଆଡେ ବିବେକାନନ୍ଦ ବହି ଧରିକିନା ଗୋଟେ ବହୁତ ବଡ ବଡ ବହି କୁଆଡେ ଗୋଟେ ଗୋଟେ ଅଳ୍ପ ଅଧଘଣ୍ଟା ଭିତରେ ସାରି ଦିଅନ୍ତି।
ହୁଁ ବିବେକାନନ୍ଦ ବିବେକାନନ୍ଦ ସ୍ଵାମୀଙ୍କ ଯିବାକୁ ଆଶ୍ରମକୁ ଯାଇପାରିଲୁନି ଭାବୁଛୁ ଆଗକୁ କେବେ ଠିକ କଲେ ଆଗକୁ କେବେ ଯିବା ପାଇଁ ଅଛୁ।
ଉଁ ଉଛୁକା ଅଛ ନାଇ।
ଆଗକୁ ଉଛୁକ ସେଠାକୁ ଯିବା ପାଇଁ ସେ ଜାଗା ବହୁତ ଭଲ ଜାଗା ମାନେ ବହୁତ ଲୋକଙ୍କଠୁ ଶୁଣିଲୁଣି ବହୁତ ଭଲ ଜା ଜାଗା ବହୁତ ମାନେ ଶାନ୍ତିପ୍ରିୟ ଜାଗା ବହୁତ। ବହୁତ ଲୋକ ସେଠିକି ଆସନ୍ତି, ସେଠି ଯିବା କଲି ତୁମେ ତୁମେ କେବେ ଯାଇଛ ବାହାର ରାଜ୍ୟର କିଛି,
ହୁଁ ହୁଁ, ନାଇଁମ ଏ ରଜରେ ଆମଆ ମୁଁ ଏଇ ରଜରେ ଆମରି ଓଡିଶାରେ ବୁଲଥେଲି ମୁଁ ଯାଇଥିଲି ଯେମିତି କିି ଆମର ଜାଣିଛ ଶ୍ରୀକ୍ଷେତ୍ର ପୁରୀ।
ହଁ।
ହୁଁ ଯାଇଥିଲି ସେଠି ଇ ଅ ଗୋଟେ ଜେଗାରେ ଆମେ ରହିଲୁ, ଉ ମାନେ ସକାଳୁ ସକାଳୁ ଗଲୁ ଗୋଟେ ପେଟ୍ରୋଲ ଟାଙ୍କି ପାଖାପାଖି ସେଠି, ଏଠି ଟିକେ ଗଧୁଆ ପାଧୁଆ କଲୁ, ହେଠି ବହୁତ ଶୀଘ୍ର ହେଇଗଲା ଗାଧୁଆ ପାଧୁଆ, କରିକିନା ଆମେ ବାହାରିଲୁ ପୁୁରୀ କି ବାହାରିଲୁ ସମୁଦ୍ର କୂଳରେ ସକାଳୁ ବେଳାବେଳୀ ଗାଧେଇ ପଇଲୁ। ତଥାପି ଆମେ ଦି ଘଣ୍ଟା ପା ପାଖାପି ଗାଧେଇଲୁ, କାରଣ ଖରା ବେଳେ ଗାଧେଇଲେ ହେଯଉ ନୁଣ ପାଣି ଟା ୟାଡେ ଗରମ ହେଲେ, ମାନେ ଅଧିକା ଇଏ ହବନି କି। ବୁଝିପାରୁଛ ପୋଡିବ ମୁଁ ସେଥିନାଗି ଆମେ ସକାଳୁ ସକାଳୁ ଗାଧେଇ ପଇଲୁ। ତାପରେ ସେଠୁ ଗାଧେଇ ପାଧେଇ ବାହାରିଲୁ ଶ୍ରୀକ୍ଷେତ୍ର ପୁରୀ, ସେଠୁ ଲାଇନ ଲାଗିଲା ବଡ ଲାଇନ ଏ ଭଉତ୍ ସମୟ ଠିଆ ହେଲୁ, ତଥାପି ଆମକୁ ସେଠି ଠିଆ ହେଇ ହେଇ ଅଧଘଣ୍ଟା ପାଖାପାଖି ହେଇଗଲା।
ଆମେ ବି ଯାଇଥିଲୁ ଗତ ବର୍ଷ ପୁରୀ ଯାଇଥିଲୁ।
କଣ କେମିତି ମଜ୍ ମଜା ଲାଗିଲା ନା?
ହଁ ପୁରା ପରିବାର ସହ ଯାଇଥିଲୁ। ବହୁତ ମଜା ଲାଗିଲା। ଆଶା କରୁଛୁ ଆଗକୁ ବି ଥ ଥରେ ଯିବାକୁ ସୁଯୋଗ ମିଳିବ।
ଉ ହୁଁ। ନାଇଁ ଭଲ ଜାଗା ଟା। ମୁଁ ବି ସେଠି ଆଖପାଖରେ ଯୋଉ ଗୋଟ ଟେ ଏ ଅଛି ମଙ୍ଗଳା ମନ୍ଦିର ସବୁ ଏମିତି ଅ ଅଛି ସେଟା ହୁଁ, ହଁ ସେଆଡେ ସବୁ ଦେଖି ଦେଖି ଗଲୁ। ଆଉ ଏ ସୁବିଧା କଣ କି ସେଠି, ଟିକେ ମାନେ ସେଇ ଯୋଉ ବଡଦାଣ୍ଡଟା ଅଛି, ତମେ ଯଦି ଯେତେବେଳେ ଚାହିଁବ ରାତ ତିରେ ଶୋଇପାରିବ ସେଠି।
ହଁ ସେଠି ହଁ ନା ନା ସେମିତି ନୁହଁ, ହେଠିତ ପୋଲିସ ଗୁଡ଼ା ବି ରହୁଛନ୍ତି, ଯଉଠି ବି ବହୁତ ମାନେ ସାହାଯ୍ୟକାରୀ ଲୋକ ଗୁଡ଼ାକ କ ଆମେ ଯେତେ ଥର ଯାଇଛୁ ବହୁତ ସାହାଯ୍ୟକାରୀ ଲୋକ ଗୁଡାକହିଁ ଭେଟ ହୁଅନ୍ତି।
ଏବେ ଏମିତି ସିଷ୍ଟମ ହେଇଯାଇଛି, ତମେ ମାଗଣା ରେ ଫୋନ ଆଉ ତମ ଆସ ବାବ ପତ୍ର ସବୁ, ଗୋଟେ ଜେଗାରେ ରଖିପାରିବ ମାଗଣାରେ, ଗମେଣ୍ଟ ସବୁ ଦିନିଷ ହେଇଯାଇଛି। ଏବେ କିନ୍ତୁ ମତେ ମୁଁ ତ ଆଗରୁ ଜାଣିନଥିଲି,
ହଁ ହଁ, ଯାହା ହଉ ଏଇଟା କରିକି ବହୁତ ଲୋକଙ୍କ ବହୁତ ସୁବିଧା ହଉଛି। ଏଇଟା ବହୁତ ଲୋ ଉପକୃତ ହେଲେଣି। ଆମେ, ଆମେ ବି ଆମେ ବି। ଥରେ ପୁରା ପରିବାର ସହ ଯାଇଥିଲୁ। ସେଠି ପୁରୀରେ ଏ ଗୋଟେ ମାନେ, ଅସୁବିଧା କଣ କି ଯୋଉମାନେ ଜାଣିିନଥିବେ, ହୋଟେଲ କୋଉଠୁ ନବା, କି ଘର କୋଉଠୁ ଭଡା ନବା? ସେମାନଙ୍କଠୁ କି କିଛି ଲୋକ କହିକି ଅଧିକା ପଇସା ନେଇଯାଆନ୍ତି। ଯେଉଁମାନେ ଜାଣିଛନ୍ତି କି ଚିହ୍ନା ଜଣା କିଏ ଅଛନ୍ତି। କି ସେମିତି ନର୍ମାଲ ଲୋକ ଯୋଉମାନେ ସାଧାରଣ ଲୋକ ଯୋଉମାନେ ଟିକେ ଖୋଜାଖୋଜି କଲେ ପୁରୀ ମନ୍ଦିର ପାଖାପାଖି ବହୁତ କମ ପଇସାାରେ ଘର ଭଡାରେ ମିଳିଯାଏ। ଯୋଉମାନେ ଜାଣିନାହାନ୍ତି ସେମାନଙ୍କୁ ଅଧିକା ପଇସା ଦବା ପାଇଁ ପଡ଼େ କିଛି ଲୋକଙ୍କୁ।
ହୁଁ ହୁଁ। ତଥାପି ତମେ ଆମେ ଯୋଉ ଓଡିଶାର ଯୋଉ ଖାଦ୍ୟ ଖାଉଛ ତମେ ଯୋଉ ଖାଦ୍ୟ ଖାଉଛ ସେଇଟା କଣ ଆମ ଓଡିଶାରେ ତଥାପି ତମେ କୋଉଟା ଫେମସ ଲାଗେ କହିଲ? ଖାଇବା ଟା?
ଓଡ଼ିଶା ଛେନାପୋଡ଼ ଛେନାପୋଡ ହଉ ଛେନାଝିଲି ହଉ। ରସଗୋଲା ହଉ ବହୁତ କିଛି। ଆଉ ମିଠେଇ ମିଠ ମିଠ ମିଠେଇ ଭିତରୁ ଏଇ ତିନିଟା ଚାରିଟା ଜିନିଷ ଭଲ ଲାଗେ।
ଓହୋ ଆଉ ତମେ କଟକର ଯୋଉ ଦହିବରା ଖାଇଛ ନା?